ହ୍ୟାଲୋ।
ହଁ ମୁଁ କହିଲି କଣ କରୁଥିଲେ?
ଏଇ ଖାଇକି ଶୋଇବି ଆସିଲି ଆଉ।
ଉଁହୁଁ, ଖାଇସାରିଲେଣି?
ହଁ ଖାଇସାରିଲିଣି, ଆପଣ ଖାଇସାରିଲେଣି?
ଉଁ ନାଇଁ ମୁଁ ଏବେ ଖାଇନି ଖାଇବି ଆଉ, କଣ ଖାଇଲେ ସବୁ?
ଏ ଆଜି ଟିକେ ହେଇଥିଲା, ଆମର ଏଗ୍ ରୋଲ୍ ଟିକେ ହେଇଥିଲା ଆଉ ପୋଡ ପିଠା ପକେଇଲୁ ପୋଡିବା ପାଇଁ ସକାଳେ ଖାଇବୁ ଆଉ।
ହୁଁ-ହୁଁ, ଏଇନା ରାତିରେ ଖାଲି ଏଗ୍ ରୋଲ୍ ଖାଇକି ରହିବେ?
ଆମେ ଯାଇଥିଲୁ ଟିକେ ଟିଫିନ୍ ଚଉମିିନ୍ ଆଉ ପୋକୋଡା ଫୋକୋଡା ଖାଇକି ଆସିଲୁ। ଏ ଘରେ ଆସିକି, ଘରେ ଆସିକି ଟିକେ ଏଗ୍ ରୋଲ୍ ବନେଇକି ଖାଇଲୁ ଆଉ।
ହୁଁହୁଁ, ତେଣେ ବାହାରେ ଖାଇପିଇକି ଆସିଥିଲେ କିଛି ଖାଲି ଏଇଠି ଅଳ୍ପ ଟିକେ କିଛି ଖାଇଦେଲେ ଆଉ ନାଇଁ କି? ଆଉ ସବୁ କଣ ଖବର ସବୁ? ବାହାରେ ସବୁ ଭଲ, ଭଲ ଅଛନ୍?
ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହୁଁ ଭଲ ସବୁ ଅଛନ୍ତି।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଉଁ-ଉଁ-ଉଁ ଘରେ ମୁଁ ଅଛି। ଆଉ ମୋ ମିସେସ୍ ଅଛନ୍ତି, ହ୍ୟାଲୋ।
ହୁଁ।
ଉଁ ହୁଁ, ଆମର ଗୋଟେ କୁନି ପୁଅଟେ ଅଛି ଏ ତିନି ବର୍ଷର।
ଆ
ଆଉ ମୋ ଝିଅକୁ ହଉଛି ସାତ ବର୍ଷ, ପୁଅକୁ ହଉ ତିନି ବର୍ଷ ଆଉ-ଉ-ଉ ବାପା ମାଆ ଏମିତି ସବୁ ଅଛୁ।
ଝିଅ ପଢୁଛି ପାଠ?
ତୃତୀୟ କ୍ଲାସ୍ ହଁ।
ଉଁ ହୁଁ।
ହେଲା ତାର, ତୃତୀୟ ହେଲା।
ଖାଇବା ପିଇବା କଣ ହେଇଛି?
ଖାଇବା ମୁଁ ତ ଆଜି ତ ଦିନ ବେଳେ ଘରେ ଖାଇନଥିଲି ଆମର ଗୋଟେ ଆଜି ସୋ ଆସିଥିଲେ ଜେ ଇ ଆଉ ଏକଜିକ୍ୟୁଟିଭ୍ ଅଫିସର ସବୁ ଆସିଥିଲେ ଯେ ଆମେ ଗୋଟେ ଭୋଜି କରିଥିଲୁ। ସେ-ଏ-ଏ ଖାଇଥିଲି ଦି ତିନିଟାରେ ମଟନ ଫଟନ ହେଇଥିଲା।
ହୁଁ।
ଉଁ-ଉଁ-ଉଁ ମୁଁ ଖାଇଥିଲୁ ଘରେ ମାଛଫାଛ ହେଇଥିଲା ଯେ ମୁଁ ଆଉ ଖାଇନି ଆଜି ଦିନଯାକ ଘରେ। ରାତିରେ ସେ ମାଛ-ଅ-ଅ ଆଉ ଅଣ କରିଥିଲେ। ଆଉ-ଉ-ଉ ସେ ବଡ ଭାଉଜ ଘର କଣ ଦେଇଥିଲେ ମଟନ କଣ କରିଥିଲେ ନା କଣ। ଆଉ ସବୁ ଖାଉଥିଲେ ମୁଁ ଖାଇନି ଏପର୍ଯ୍ୟନ୍ତ। ମୋ ପାଇଁ କଣ ଚୁନା ମାଛ ରଖିଛନ୍ତି ଡାଲିଫାଲି କଣ ରଖିଥିବେ ମୁଁ ଖାଇନି ଆଉ।
ଓହୋଃ, ଆପଣଙ୍କ ଘରଟା କୋଉଠି?
ଉଁ ହୁଁ। ଉଁ, ଘରଟା ସଁ ଏଥିରେ କହିହେବ କାରଣ ଏଠି ଘରଟା ଆମର ଏପଟେ ଆଉ। କହିବି ପର ମାନେ, ଏଠୁ ଗଲା ପରେ କହିବି ଆଉ
ହଁ, ଏମିତି ଗୋଟେ ହଁ, ହଁ, ବୁଝିଲି, ବୁଝିଲି
ହୁଁ, ଆଉ, ଆଉ କଣ କରୁଛନ୍ତି ଏବେ?
ଦେହ ଫେହ ଭଲ?
ଆୟାଁ!
ମୁଁ କହିଲି ଦେହ ହାତ ଭଲ?
ହଁ, ଦେହ ସବୁ ଭଲ ଅଛି। ଆଉ ହଁ, ଭଲ ଅଛି। ଆଉ, ଆପଣଙ୍କ, ସେପଟେ ରଜ ଫ ରଜ ଭଲ ହୁଏ ନା?
ହଁ, ଆମର ରଜ ଭଲ ହିଏ। ଆମ ଗାଁ ରେ ତ ରଜ ଏତେ ମାନେ କହିବାକୁ ଗଲେ, ଆମ ଘରେ ଯାହା ଝିଅ ପିଲା, ଆଉ ବେଶୀ କେଇ ସେଠି ଝିଅ ନାହାଁନ୍ତି। ମୁଁ ଯୋଉଠି ରହୁଛି। ସେଇଠି ଝିଅ ଅଛି। ସବୁ ଟାଉନ୍ ଟା ବୋଲି ସେଇଠି ରଜ ହଉ ଥିଲା। ସେଇଠି ଆମେ ପାଳିଛି ଏ ବର୍ଷ ଆଉ। ସେଠି କେତକି ଭଲ ରୋ ଜ ଦୋଳି ବାନ୍ଧିକି ଖାଇବା ପିଇବା ସବୁ ସେଇଠି।
ଉୁଁ ହୁଁ କିଏ କିଏ ସବୁ ଘରେ ଅଛ ଅଛନ୍ତି?
ଘରେ ମୁଁ, ମୋ ବଡ ଭଉଣୀ, ଆ ଆଉ-ଉ, ମୋ ସା ମୋ ତଳେ ଜଣେ ସାନ ଭଉଣୀ, ମୋ ସାନ ଭଉଣୀ ତଳେ ଜଣେ ଭାଇ। ଆଉ ମାମା, ବାପା ନାହାଁନ୍ତି।
ହୁଁ, ହୁଁ ଭଉଣୀ ଚାରିଜଣ ନାଇଁ କି?
ତିନି ଜଣ ଭଉଣୀ ଗୋଟେ ଭାଇ।
ଗୋଟେ ଭାଇ, କେହି ମ୍ୟାରେଡ଼ ହେଇନାହାଁନ୍ତି ନାଇଁ କି?
ନାଇଁ।
ହୁଁ, ହୁଁ, ସ ପଢୁ-ପଢୁଥିବେ ଆଉ ନାଇଁ କି?
ହଁ, ହଁ ସବୁ ପଢୁଚନ୍ତି।
କଣ ତୁମେ କଣ ପଢୁଚ?
ମୋର ଏଇଟା ପ୍ଲସ୍ ଟୁ ସରିଲା। ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ହବ। ହେଇନି, ମୁଁ ଆଡମିସନ କରିନି, କରିବି ଆଉ।
ହଁ ହଁ ହଁ ହଁ କରି
ଭଉଣ ର ଏଇଟା ପ୍ଲସ୍ ଥ୍ରୀ, ସେ ପ୍ଲସ୍ ଥ୍ରୀ ଗୋଟେ ସେତେବେଳେ କଣ ହେଇଥିଲା। କେ ଆମ ଘରେ ସଟ ସାର୍ଟ ଥିଲା ବୋଲି ପୋବେମ୍ ଫାଇନାନ୍ସିଭ ଥିଲା ବୋଲିଁ ସେ ଟିକେ ଡ୍ରପ୍ କରିଦେଇଥିଲା। ତା'ପରେ ଏବେ ତାର ସ ପ୍ଲସ୍ ଥ୍ରୀ ହେଲା, ନହେଲେ ସେ ଏବେକୁ ତାର ପ୍ଲସ୍ ଥ୍ରୀ ସରିକି-ଇ ସେ ଗୋଟେ କଣ କରିଥାନ୍ତା? ଏଇ ଜଷ୍ଟ, ତାର ପ୍ଲସ୍ ଥ୍ରୀ ସରିଲା। ସିଏ ଗୋଟେ ଇଣ୍ଟରଭି୍ୟୁରେ ଦି ମାସ ଗୋଟେ ଜାଗାରେ ରହୁଛି। ମୁଁ ତା ପାଖରେ ଏଇ କେତେ ଦିନ ଆସିକି ରହୁଛି ଆଉ।
ହଁ ହଁ ହଁ ହଁ ପ୍ଲସ୍ ଥ୍ରୀ ମାନେ ସରିଯାଇଛି କିନ୍ତୁ ନାଇଁ କି?
ହଁ ସରି ଯାଇଛି।
ଆଉ ଭାଇଟି କଣ ପଢୁଛନ୍ତି?
ଭାଇ-ଇ-ଇ ଟା ତାର ଫାଇଫ୍ କ୍ଲାସ୍ ହେଲା ଯେ, ସେ ଗୋଟେ ଓଡିଆ ମିଡିୟମ୍ ମିଡିୟମ୍ ରେ ପଢୁଥିଲା। ସେ ଓଡ଼ିଆ ମି ମିଡିୟମ୍ ରେ ପଢୁଥିଲା ଏବେ ତାକୁ ଗୋଟେ ଇଂଲିଶ ମିଡିୟମରେ ପୁରା ହେଲା।
ଓହୋ ହ ଆଉ ସାନ ଭଉଣୀଟି?
ସାନ ଭଉଣିର ଏବେ ଟେନ୍ଥ।
ଟେନ ହେଲାଣି। ଅଁ ଆଉ ସବୁ କିଛି ମାନେ ସବୁ ଘରେ ସବୁ ଠିକ। ଟ୍ୟାକ୍ସକୁ ଅଛି।
ହଁ ଭଲ ଆ
ଆଉ ଏବେ କଣ କସ କରିଛନ୍ତି ଘରେ?
ଏବେ ଆବେ ମୁଁ ତ ଘରେ ନାହିଁ। ମୁଁ ତ ଦିଦି ପାଖରେ ଅଛି। ଆଉ ଘରେ ମାମା, ଭାଇ, ଭଉଣୀ ଥିବେ ସେମାନେ ଖାଇକି ଶୋଇ ପଡ଼ିଥିବେ। ଆଉ ତା ଆମର ଲେଟ୍ ହୁଏନି। ଆମର ଆଠଟା ପାଖରୁ ଖାଇବା ପିଇବା ସରିଯାଏ ସବୁ ଶୋଇପଡନ୍ତି।
ହଁ ହଁ ହୁଁ ଉଁ ଉଁ ଉଁ।
ଆମେ ଏଠି ଅଛୁ ବୋଲି ଟିକେ ଲେଟ କରିଦଉଛୁ। ଆଉ
ହୁଁ ହୁଁ ଆଉ ସବୁ ସେପଟେ କଣ ସବୁ ଅଛି। ମନ୍ଦିର ଫନ୍ଦିର ଅଛି ନା?
ଆମର ଏପଟେ ପ୍ରସିଦ୍ଧ ମନ୍ଦିର କହିଲେ ଉଁ ଧାମରାଇ ମା।
ଆଜ୍ଞା।
ଜାଣିି ଧା ଜାଣି ନଥିବ ବୋଧେ। ଭଦ୍ରକରୁୁ ଆସିଛନ୍ତି ଧାମରା କେବେ?
ହଁ ହଁ ହଁ ହଁ ହଁ।
ଧାମରାଇ ମା ମନ୍ଦିର ଜାଣିଛନ୍ତି?
ଯାଇଛି ସେଠିକି କିନ୍ତୁ ମନ୍ଦିର ଶୁଣିଛି ଯାଇନି। ଆଉ
ଆଚ୍ଛା।
ଅ
ହଁ ସେଇ ଧାମରା ମନ୍ଦିର ଆମର ମାନେ ଏଇଠିକାର ପ୍ରସିଦ୍ଧ ମନ୍ଦିର।
ଆଉ କଣ ପର୍ବପର୍ବାଣୀ ସବୁ ହୁଏ ଏପଟେ?
ଏ ଏପଟେ ପର୍ବପର୍ବାଣି କହିଲେ ଉଁ ବେସିକାଲି ଯୋଉ ଉ ଉ ଉଁ ଧାନ ମାଣ ବସେଇକି ମାର୍ଗଶିର ଶିର ଗୁରୁବାର କରନ୍ତି।
ହଁ ହଁ ହଁ।
ପଞ୍ଚୁକ ଆଉ ମାର୍ଗଶିର ଗୁରୁବାର ଏଇଟା ମାନେ ଭଲ ସେ ହୁଏ। ପର୍ବପର୍ବାଣି ଭିତରେ ହୁଁ। ହୁଁ ସମସ୍ତଙ୍କ ଘରେ। ଆମ ଘରେ ହୁଏ ପଞ୍ଚୁକ। ସବୁ ଗାଁ ର ସ୍ତ୍ରୀ ଲୋକମାନେ ଆସନ୍ତି। ଆମ ଘରେ ପୂଜା କରିବା ପାଇଁ ସକାଳୁ। ଦେଖିଛି ଆମ ଘରେ ହୁଏ। ଆମକୁ ତ ସେ ପୂଜା ପର୍ବ ବିଷୟରେ ଏତେ ଜଣା ନାହିଁ। ଯାହା ଦେଖିଛି ଶୁଣିଛି କହୁଛି ଆଉ
ହଁ ହଁ ସେପଟେ ମାଛ ଭଲ ମିଳେ ନାଇଁ କି?
ହଁ ମାଛ ହଁ ମା ସେ ପୁରା ଫ୍ରେଶ୍ ମାଛ ଯେତେବେଳେ। ତା ମାନେ ସନ୍ଧ୍ୟା ଟାଇମରେ ଗଲେ ସେ
ଏ ମାନେ ପୁରା ଫ୍ରେଶ ମାଛ। ବଞ୍ଚିଲା ମାଛ। ଭଲ ମାଛ
କୋଉ ମାଛ ବେଶୀ ମିଳେ ଏପଟେ?
ଇଲିସି ତ ହେଲା ଏପଟେ ପୁରା ପ୍ରସିଦ୍ଧ ମାଛ।
ଚୁଙ୍ଗୁଡ଼ି।
ଇଲିସି ଇଲିସି।
ଓହୋ ଇଲିସି ହାଁ ହାଁ।
ଏପଟେ ଇଲିସି ହଁ ଇଲିସି ମାଛଟା ଏପଟେ ପୁରା। ମାନେ ଅଲଗ ଦାମ୍ ଯେମିତି‌ ଆଉ ଲୋକେ ଖୋଜୁଛନ୍ତି ବି ସେମିତି।
ହୁଁ ହୁଁ ହୁଁ ହୁଁ ହୁଁ ଏଁ ମେଁ।
ଆପଣ ଆପ୍ ଶସ୍ତା ମାନେ ସେତେ ବି ନୁହଁ। ଏବେ ତ। ମିଳୁନି ନା ରେଟ ବେଶୀ ‌ମିଳି ଥିଲେ ଟିକ୍ ଟିକେ ସେ ଶସ୍ତା ହେଇଥାନ୍ତା।
ମାଛ ଚାଷ ଲୋକ କରନ୍ତି ସେପଟେ।
ହଁ କରନ୍ତି ଆମର ଏଇଟା ସମୁଦ୍ର କୂଳିଆ ନା।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଚିଙ୍ଗୁଡ଼ି ଟା ବେଶୀ କରନ୍ତି କାଇଁ ନା ମୁଁ ଶୁଣୁଥିଲି। ତ ସେପଟେ ଚାଷ।
ଚୁଙ୍ଗୁଡି ସମୁଦ୍ର ଚୁଙ୍ଗୁଡି ସବୁ ଆମର ମାଛ କହିବାକୁ ଗଲେ ସ ମାଛ ଶୁଖୁଆ କଙ୍କଡା।
ହାଁ ହାଁ ହାଁ ହାଁ ହାଁ ସେପଟେ ମିଳେ ମୁଁ ଜାଣିଛି ବେସି।
ହଁ ମିଳେ। ଆଉ ଆପଣଙ୍କ ସେପଟେ କଣ ପ୍ରସିଦ୍ଧ ମନ୍ଦିର ବୁଲଆ ବୁଲଆ।
ଆମର ଏପଟେ। ପ୍ରସିଦ୍ଧ ବୋଲି ଆମର ଏପଟେ ଦଶହରା ଟା ଫେମସ ହୁଏ। ଆଉ ତାପରେ।
ଦଶହରା ହୁଏ ଯେ କିନ୍ତୁ ଏତେ ଫେମସ୍ ହୁଏନି କିନ୍ତୁ।
ହୁଁ ଆଉ ଲକ୍ଷ୍ମୀ ପୂଜା ହୁଏ। ଆ ରଥଯାତ୍ରା ବି ଭଲ ହୁଏ।
ଆମର ସବୁ ପର୍ବ ପର୍ବାଣୀ ହୁଏ କିନ୍ତୁ ଉଁ ମାନେ। ବେଶୀ ଏଇ ଯୋଉ ପଞ୍ଚୁକ ପଞ୍ଚୁକ ସମସ୍ତଙ୍କ ଘରେ ଘରେ ହୁଏ ତ।
ହୁଁ ହୁଁ ପଞ୍ଚୁକତ ସମସ୍ତିଙ୍କ ଘରେ ହୁଏ। ଆଉ ଉଁ ତାପରେ ଆମର ଅଷ୍ଟପହରି ଏ ଯୋଉ କୀର୍ତ୍ତନ ନାମଯଜ୍ଞ। ସିଏ ବି ଭଲ ଭାବରେ ହୁଏ। ଆଉ ତାପରେ। ଆ ଗଣେଶ ପୂଜା କରନ୍ତି ଗାଁରେ ବି ଭଲ ଭାବରେ କରନ୍ତି ଉଁ। ଉଁ ଆମର ହୁଏ ଏଠି। ମୀନା ବଜାର ପଡ଼େ ଗଣେଶ ପୂଜାକୁ ନାଚ ଫାଚ ପଡ଼େ ବହୁତ ବଡ଼ ଆକାର ହୁଏ।
ଆଛା ଆଉ ଆପଣ କଣ ରୋଷେଇ ଫୋସେଇ ଜାଣିଛନ୍ତି।
ହୁଁ ମୁଁ ସବୁ ରୋଷେଇ ଜାଣିଛି। ମୁଁ ବୁ ମଟନ ଜାଣିଛି ଚିକେନ ଜାଣିଛି ମାଛ ଜାଣିଛି। ଉଁ ଭଲ ଡାଲମା କରିପାରେ ବୁଝି ପାରିଲେ କି।
ମଟନ ଟା କେମିତି କରନ୍ତି‌ ଟିକେ ମତେ ଟିକେ କହିଲେ ମୁଁ ତ ମଟନ୍ ଖାଏନି ଜାଣିନି।
ମଟନ୍ ଟା। କଣ ମଟନ୍ ଆଣିବେ କିଣିକି ନି ଆ ଧେରେ କେତିକି ଆଣିଲ କିଲେ ଆଣ ଅଧ କିଲୋ ଆଣ କି। କି ଆପ୍ ସାତଶ ପଚାଶ ଖଣ୍ଡେ ଆଣ ଯେତିକି ଆଣିଲେ। ମଟନକୁ ନେଇକି ଆସିଲେ ତାପରେ ତାକୁ କଁ କରିବେ ସୋରିଷ ତେଲ ଆଗେ ପକେଇ ଦେବେ। ହେଲା ଷୋରିଷ ତେଲ ପ ପଚାଶ ଗ୍ରାମ ହଉ କି ସେମ୍ ଶହେ ଭିତରେ ହଉ ପକେଇଲେ। ତାପରେ ଗୋଟା ମସଲା ଯୋଉ‌ ଥିବ ଡାଲଚିନି ଗୁଜୁରାତି ଲବଙ୍ଗ ଫବଙ୍ଗ ଗୋଟେ। ଆସେନି ଗୋଟେ ମସଲା ପ୍ୟାକେଟ ତାକୁ। ଭାଙ୍ଗି ଦେଇକି ଟିକେ ପକେଇବେ ତେଜ ପତ୍ର ପକେଇ ଦେବେ।
ଆଜ୍ଞା ଆଜ୍ଞା।
ତାପରେ ତାକୁ ପିଆଜ କାଟା ହେଇକି ପକା ହେଲା।
ହୁଁ।
ତାପରେ ତାକୁ ଭାଜିବେ ଭାଜିଲା ପରେ ସେଇଟା ଗରମ ହେଇଯିବ ଗରମ ହେଲା ପରେ ଭାଜି ଭାଜି ଭାଜି ଭାଜି ଯେ ସେ ଲାଲ ହେଇଯିବ ତାପରେ ଅଦା ଅଦା ପକେଇଲେ ରସୁଣ ପକେଇଲେ ତାପରେ ଏ ଯୋଉ ନାଲି ମିର୍ଚି ଗୁଣ୍ଡ ନାହିଁ ହୁ କଲର ଯୋଉଟା ହୁଏ ମାନେ ବେଶୀ କ ରାଗ ତାକୁ ପକେଇବ ପକେଇକି ତାକୁ ଟିକେ ଭାଜିବ କଲର୍ ଆସିଲା ପରେ ହଳଦୀ ଗୁଣ୍ଡ ପକେଇଲେ ତାକୁ ଟିଏ ଭାଜି ଭାଜି ସେ ସବୁ ଭାଜି ହେଲା ପରେ ହେଇଠୁ ଧନିଆ ପାଉଡ଼ର ଧଣିଆ ଗୁଣ୍ଡ ହଉ ତାପରେ ଏ ଆମର ଇଏ ମିଟ୍ ମସଲା ରେ ଯୋଉ ମସଲା ରହିଲା ଆମର ମସଲା ଆ କରି ମସ୍ ମାନେ ଏ ଯୋଉ ଗରମ ମସଲା ସବୁ ପକେଇଲେ ତାକୁ ସବୁ ଭଲକି ଇଏ କରିବେ ଟମାଟ ଟିକେ ପକେଇବେ ହେଲା। କଞ୍ଚା ଲଙ୍କା ଟିକେ ପକେଇବେ। ତାକୁ ଭାଜିବେ ଭାଜିବେ ଭାଜିବେ ତାପରେ ମଟନ୍ ଆଳୁ ଫାଳୁ ପକେଇକି ତାକୁ ଆଗ ମଟନ ନେବେ ମଟନ ହେଟୁ ଇଏ କରିବି ତାପରେ ମଟନ୍ ଟି ଏ ଟିଏ ଗୋଟେ ସିଟି ମାରିଲା ପରେ ଆଳୁକୁ ପକେଇବେ ତାପରେ ତାକୁ ପାଣି ଫାଣି ଦେଇକି କଷିକି ତାପରେ ସିଠି ଦିଟା ଖଣ୍ଡେ ମାରିଲା ପରେ ଓହ୍ଲେଇଲା ପରେ ଗୋଟେ ଗରମ ମସଲା ନିଜେ ବନେଇଥିବେ ଡାଲଚିନି ଗୁଜୁରାତି ଫୁଜୁରାତି ପକେଇ ଗୋଟେ କରାହେଇଥିବ ତାପରେ ପକେଇକି ତାକୁ ଟିକେ ଘୋଳେଇ ଦେବେ।
ଅଉ ହଉ ଆପ ଆପଣ କଂ କରୁଛନ୍ତି କରନ୍ତୁ ମୋର ଗୋଟେ କଲ୍ ଆସିଛି ମୁଁ ରଖୁଛି ଆଁ।
ଆଜ୍ଞା ଆ୍ ହଉ ଠିକ୍ ଅଛି।